ହାଲୋ ମ୍ୟାଡ଼ାମ ନମସ୍କାର ହଁ ମ୍ୟାଡ଼ମ୍ ନମସ୍କାର ହୁଁ କୁହନ୍ତୁ ମ୍ୟାଡ଼ମ୍।
ମ୍ୟାଡାମ ଆଉ କଣ କର ମ୍ୟାଡ଼ାମ୍।
ଆଜ୍ଞା ମ୍ୟାଡ଼ାମ।
ହଁ ମ୍ୟାଡ଼ାମ କୁହନ୍ତୁ ହଁ ମ୍ୟାଡ଼ାମ କୁହନ୍ତୁ।
ହଁ ମ୍ୟାଡାମ ଆଜି ଆପଣ କଣ ରେସିପି ବନେଇଥିଲେ ମତେ ଟିକେ କହିବେ କି?
ହଁ ମ୍ୟାଡାମ ଆଜି ସନ୍ଧ୍ୟାବେଳେ ମୁଁଁ ସନ୍ଧ୍ୟାବେଳେ ମୁଁ ମଟର ଆଳୁର ହଁ ମ୍ୟାଡାମ୍ ଶୁଭୁଛି ମୁଁ କହୁଛି ଆପଣ ଶୁଣନ୍ତୁ।
ହ୍ୟାଲୋ।
ହଁ କୁହନ୍ତୁ।
ମଟର ଆଳୁ ଚାଟ ମୁଁ ଆଜି ପ୍ରସ୍ତୁତ କରିଥିଲି। ମଟର ଆଳୁ ଚାଟ୍ ବନେଇବା ପାଇଁ ପ୍ରଥମେ ଆମେ ଆଳୁ ମଟରକୁ ସିଝାଇବା ସେଥିରେ ଲୁଣ ହଳଦୀ ଦେଇକି। ଆଳୁ ମଟର ସିଝେଇ ସାରିବା ପରେ ଆମେ ତାକୁ ଆଳୁକୁ ଫାଷ୍ଟ କାଢିକି ତାର ଚୋପା ଛଡେଇଦବା। ଚୋପା ଛଡେଇ ସାଇ ସାରିଲା ପରେ ଆମେ ତାକୁ ଆଳୁ ଯୋଉ ଚକଟିବା ପାଇଁ ଗୋଟେ ମିଳୁଛି।
ସେଇଥିରେ ଚକଡି ଦବା ଚକ ଚକଟି ସାରିଲା ପରେ ନହେଲେ ଆପଣ ହାତରେ ବି ଆଳୁ ଚକଟି ପାରିବେ।
ଚକଟି ସାରିଲା ପରେ ଗ୍ୟାସ୍ ଲଗି ସେଥିରେ କଡେଇ ବସେଇବା କଡେଇ ତାତି ଗଲା ପରେ ସେଥିରେ ଆମେ ରିଫ ରିଫାଇନ ତେଲ ଦେବା ରିଫାଇନ ତେଲ ଟିକେ ତାତି ସାରିଲା ପରେ ସେଥିରେ ଜିରା ପକେଇବା। ଜିରା ଫୁଟି ସାରିଲା ପରେ ଆମେ କାଟିକି ରଖିଥିବା ପିଆଜ। ପିଆଜ ପକେଇବା ଆଉ ପିଆଜ ପକେଇ ସାରିଲା ପରେ। ଆମେର ଅଦା ରସୁଣ ପେଷ୍ଟ। ଆମେ ଚାଟ କରିବା ପାଇଁ ଅଦା ରସୁଣ ପେଷ୍ଟ ଆବଶ୍ୟକ।
ଆପଣଙ୍କ କ୍ୱାନ୍ଟିଟୀ ଅନୁସାରେ ଆପଣ ଅଦା ରସୁଣ ପେଷ୍ଟ ନେବେ। ଆପଣ ଯେତିକି ପ୍ରସ୍ତୁତ କରିବେ ସେଇ ଅନୁସାରେ ଆଉ ମୁଁ ଯେତିକି ପ୍ରସ୍ତୁତ କରିଥିଲି ମୁଁ ସେଇ ଅନୁସାରେ ଅଦା ରସୁଣ ପେଷ୍ଟ ନେଇଗଲି। ଅଦା ରସୁଣ ପେଷ୍ଟ୍ ମିଶେଇଲା ପରେ ସେଥିରେ ଆମେ ଲଙ୍କାଗୁଣ୍ଡ ପକେଇବା ଆପଣ ଚାହିଁଲେ କାଶ୍ ମିରି ଚିଲି ମଧ୍ୟ ପକେଇ ପାରିବେ କଲର୍ ଆସିବା ପାଇଁକା ଯଦି କାଶ୍ମୀର୍ ଚିଲି ଆପଣଙ୍କ ଘରେ ନାହିଁ ତାହଲେ ମୁଁ ଟିକେ କଲର୍ ଆଡ କରିଥିଲି ଆପଣ କଲର୍ ଆଡ କରିଦେବେ। କଲର୍ ଆଡ୍ କରିସାରିଲା ପରେ ମସଲା କୁ ଆମେ ଭଲ ଭାବରେ କଷିବା। କଷି ହେଇସାରିଲା ପରେ ସେ ସେଥିରେ ତମେ ଆଳୁ ସିଜେଇବା ତାକୁ ପକେଇକି କଷିବା -କଷିବା କଷି ସାରିଲା ପରେ ଅଳ୍ପ ପାଣି ଦବା ପାଣି ଯେମିତି ଟିକେ ଫୁଟିବ ଫୁଟିବା ପାଇଁ ଛାଡିବା ଫୁଟି ସାରିଲା ପରେ ପାଞ୍ଚରୁ ଦଶ ମିନିଟ୍ ଛାଡିଦବା ସେ ଫୁଟି ସାରିଲା ପରେ ତାକ୍- ତାକୁ ଆମେ ପ୍ଲେଟ୍ କୁ କାଢିଦବା ଗୋଟେ ପ୍ଲେଟ୍ କୁ କାଢି ସାରିଲା ପରେ ସେଥିରେ ଆମେ କାକୁଡି କୁ ଚୁନ୍ ଚୁନ୍ କରିକି ଆଗ କାଟିବା ଆଗ ପ୍ଲେଟ୍ କୁ କାଢିକି ରଖିଦେବେ ତାପରେ କାକୁଡି, ଗାଜର, ପିଆଜ ସବୁ ଆପଣ ପୁରା ଛୋଟ ଛୋଟ ସାଇଜ୍ ରେ କାଟିବେ ଛୋଟ ଛୋଟ ସାଇଜ୍ ରେ କାଟି ସାରିଲା ପରେ ସେ ଯଉ ଆମେ ଯଉ ପ୍ଲେଟ୍ କୁ କାଢିଥିବା ଆଳୁ ମଟର କଷା ଟାଇପ୍ ର ତା ଦେହେରେ ଆପଣ ଅଁ- କାକୁଡି, ଗାଜର, ପିଆଜ କୁ ଯଉ ଚୁନ୍ ଚୁନ୍ କରି କାଟିଥିବା ତାକୁ ସବୁ ତା ଉ ଉପରେ ଗାର୍ନିସିଙ୍ଗ୍ କରିବା ଆପଣ ଧନିଆ ପତ୍ର ବି ଗାର୍ନିସିଙ୍ଗ୍ କରିପାରିବେ। ସେଥିରେ ସେଓ ଦବା ବାଦାମ୍ ଦବା ପାମ୍ପଡ ଦବା
ଆମ୍ -ଆପଣ ଘରେ ଛାଣିକି ପାମ୍ପଡ଼ ପକେଇ ପାରିବେ। ହେଲେ ପାମ୍ପଡ ମକା ବଜାର୍ ରୁ ଆଣିକି ବି ପକେଇ ପାରିବେ ତା ଦେହରେ ପକେଇବା ବ ପକେଇ ସାରିଲା ପରେ ତାକୁ ବହୁତ୍ ବହୁତ୍ ଭାବରେ ସୁନ୍ଦର୍ ଭାବରେ ଗାର୍ନିସିଙ୍ଗ୍ କରିବା ତାପରେ ନଡିଆ, ଦହି, ପାମ୍ପଡ କୁ ଦେବା ବିଟ୍ ରୁଟ୍ ଲୁଣ ଦେବା। ଖଟା ପାଣି ଦବା ଦହି ଦବା ଏବଂ ଚାଟ୍ ମସଲା ତା ଉପରେ ଛିଞ୍ଚିଦେବେ। ଆପଣଙ୍କ ସ୍ଵାଦିଷ୍ଟ ମଟ- ଆଳୁ ଚାଟ୍ ଏଇ ରେସିପି ଟା ଭ ଭଲ୍ ଲାଗିଥିବ ତାଲେ ଆପଣ ବନେଇବେ ଆଉ ମତେ ରିଭ୍ୟୁ ଜଣେଇବେ କି ଆପଣଙ୍କୁ ଏଇ ରେସିପି ଟା କିପରି ଲାଗିଲା ଆଉ ଆପଣଙ୍କୁ ପ୍ରସ୍ତୁସ୍ କରିକି କେମିତି ଲାଗିଲା ଖାଇକି କହିବେ ଆଉ।
ଆଜ୍ଞା କଏ- ଖାଇକି କ-କରିବି ଖାଇକି କହିବି।
ଆଜ୍ଞା ଆପଣ ଯଦି କିଛି ମୋ ରେସିପିରେ ତ୍ରୁଟି ଜଣ- ଜାଣି ମାନେ ବୁଝି ପାରୁନାହାନ୍ତି କି କିଛି ତ୍ରୁଟି ଅଛି ଆପଣ ମ ମତେ କହିବେ ଆଉ ଏବେ ବି ଯଦି କିଛି ବୁଝିପାରୁନାହାନ୍ତି ପଚାରି ପାରିବେ।
ନା -ନା ବୁଝିପାରିଲି ସବୁ ତ କହିଲେ ଆପଣ ସିଜେଇଲେ ତା ପରେ ମସଲା ଦେଇକି କଲେ ଏମିତି ତ ସବୁ କହିଲେ ଆଜି କିନ୍ତୁ ମୁଁ ଆଉ ତଡ୍କା କଉ ଟାଇପ୍ ର ବନେଇଲି ମୁଁ ସେଇଟା ଆପ୍ ଆପଣଙ୍କୁ କହୁଚି ଆପଣ ଟିକେ ଶୁଣନ୍ତୁ ତଡ୍କା ବନେଇବା ପାଇଁ କି ପ୍ରଥମେ ତ ତଡ୍କା ଡାଲିକି ବତୁରେଇ ଦେଇଥିଲି ତିନିରୁ ଚାରି ଘଣ୍ଟା ତ ତଡ୍କା ଡାଲି ବତୁରିଲା ପରେ ଅଁ-ତଡ୍କା ଡାଲିରେ ଦରକାର୍ ହଉଥିବା ସାମଗ୍ରୀ ବ ହଉଚି ଗୋଟେ ବଡ ସାଇଜ୍ କିଛି ପିଆଜ -ରସୁଣ ପାଞ୍ଚ ଛଅ କୁଲା ତାପରେ ତାକୁ ଆଉ କିଛି ଅଦା ତାକୁ ନେଇକି ତାକ୍ ପୁ-ପିଆଜ କୁ ଭଲ ଭାବରେ ଚୁନ୍ ଚୁନ୍ କି କାଟିଲି ପିଆଜ କୁ କାଟିକି ଗୋଟେ ସାଇଟ୍ କରି ରଖିଲି ତାପରେ ଅଦା ବି ସେମିତି ଚୁନ୍ ଚୁନ୍ ରଖିବେ କଞ୍ଚାଲଙ୍କା ଚାରି ରୁ ପାଞ୍ଚଟା ତାକୁ ବି କାଟିକି ରଖିବେ ଛୋଟ ଛୋଟ ସାଇଜ୍ ସବୁ କରି କାଟିବେ ତାପରେ
ଆଜ୍ଞା।
ଏମତି ଯଉ ରସୁଣ ଛଡେଇକି ରସୁଣକୁ ବି ସେମିତି ଛୋଟ୍ ଛୋଟ ଛୋଟ ସାଇଜ୍ କରି ଖାଟିକି ରଖିବେ ତାପରେ ଟମାଟୋ କିଛି ଟମାଟୋକୁୁ ଗୋଟେ ଟମାଟୋ ଗୋଟେ କୁ ସେମିତି ଚୁନ ଚୁନ କରି କାଟିକି ତାକୁ ବି ରଖିବେ ତାପରେ ତାକୁ ସବୁ ରଖି ସାରିଲା ପରେ ତାପରେ ଯିବା ଆମେ ତଡ଼କା ଡାଲି ସିଝେଇବା ତଡକା ଡାଲି ତିନିଟା ସେ ସିଟି ଦେଇଦେବେ ଦିଟା ତିନିଟା ସିଟି ଦେଇ ସାରିଲା ପରେ ସେ ତଡକା ଡାଲି ଦେଖିବେ କିଛି ସମୟ ଛାଡିଦେବେ ସିଠି ତାପରେ ବାହାରି ଗଲା ପରେ ତାକୁ ଆମେ ବାହାର କରି ତାକୁ ବଘାରିବା ତାକୁ ହ ତା କଢେଈ ଦେହରେ ସୋରିଷ ତେ
ହଁ
ତେଲ କିଛିଥିରେ ଟିକେ ଫୁଟଣ ଫୁଟେଇବା ଆମେ ଫୁଟଣ କଟା ଯାଇଥିବା ପିଆଜ କୁ ସେ ରେ ଦବା ପିଆଜ ଟିକେ ଲାଲ ଛ ହେଇ ସାରିଲା ପରେ ତା ଦେହରେ ଦବା ଆମେ ମ୍ୟାଡାମ୍ ଦବା ଆମେ କଣ ପିଆଜ ପିଆଜ ପରେ ତ ବା ଟମାଟ କିଛି ସମୟ ପରେ ଭାଜିବା କିଛି ସମୟ ଯାଏ ଭାଜିଲା ପରେ ଟମାଟର ଟା ଟିକେ ନରମ ହେଇ ଆସିଲେ ତା ଦେହରେ ଦେଇଦେବା ଆମେ ରସୁଣ କାଟିଥିବାକୁ କଟା ରସୁଣ ଆଉ କଟା ଅଦା ତାକୁ ଦେଇ କିଛି ସମୟ ଭାଜିବା ତା ସାଙ୍ଗ କଞ୍ଚା ଲଙ୍କା ବି ଦେଇଦବା ସେ ଭାଜି ସାରିଲା ପରେ ଡାଲମା ମାନେ ଭଲ ଭାବରେ ଟିକେ ଭାଜି ଜି ଗଲା ପରେ ତାପରେ ଯୋଉ ଆମର ତଡ଼କା ଡାଲି ଥିବ ତାକୁ ଆମେ ଉ ମାନେ ତଡକା ଦେଇଦବା ତାକୁ ଢାଳି ଦବା ତା ଦେହରେ ଟିକେ ମିଟ୍ ମସଲା ଟିକେ ଆଡ କରିଦବା ତାକୁ ଟିକେ କିଛି ସମୟ ଫୁଟିବା ପାଇଁ ଛାଡ଼ିଦେବା ସେଥିରେ ଟିକେ ମିଟ୍ ମସଲା ଆଡ଼୍ କରିଦବା ତାପରେ ଟିକେ ଆଡ କରିଦବା ଆମର ଟେ ଦେଇଦବା କି ମ୍ୟାଡାମ୍ ଆମର ଲଙ୍କା ଗୁଣ୍ଡ ଟିକେ ଦେଇଦବା ଗୁଣ୍ଡ ସବୁ ଦେଇ ସାରିଲା ପରେ ତା ଦେହରେ ଟିକେ ଗରମ ମସଲା ଦେଇକି ଆମର ବାହାରକ ବାହାରକୁ ବାହାର କରିଦବା ତା ତା ହେଇଗଲା ଯେ ତଡକା